ହ୍ୟାଲୋ
ହଁ ଜୟ ଜଗନ୍ନାଥ ବଡ଼ ଭାଇ।
ଜୟ ଜଗନ୍ନାଥ।
ହଁ ଆଜ୍ଞା, କଣ କରୁଚନ୍ତି?
ଏଇ ଟିକେ ଆସିଥିଲି, ଛାତ ଉପରେ ବସିଥିଲି, ପବନ ଟା ଦଉ ଭଲ ତ, ଛାତ ଉପରେ ବଇଚି ଆଉ।
ଆଜ୍ଞା, ଖାଇଥିଲେ କଣ ସକାଳେ?
ଖାଇଥିଲି, ବିଶେଷ କିଛି ଖାଇନି ସକାଳେମ। ସକାଳେ ଉଠିଲି ବିଳମ୍ବରେ, ମା ଟିକେ ପୋଖରୀ ପାଣି ଯାଇ ଆସି ତାପରେ ଆ, ଘରେ ଟିକେ ଗାଧୋଇ ପଡିଲି, ଯେହେତୁ ଓଦା ହେଇ ପଳେଇ ଆସିଥିଲି, ପ ଆଜି ବର୍ଷା ବି ସକାଳୁ ଜୋର ହଉଥିଲା। ସେଥିପାଇଁ ଗାଧେଇ ପଡିଲି, ଗାଧେଇ ସାରିଲା ପରେ କିଛି ସମୟ ଫୋନ ବସିକି ଚଲେଇଲି, କାରଣ ମା ସେ ପର୍ଯ୍ୟନ୍ତ ଗାଧେଇ ନଥିଲେ। ସିଏ ମଧ୍ୟ ସ୍ନାନ କରି ସାରିଲେଁ, ତାପରେ ଗାଧେଇ ପଡିଲି, ତା ପରେ ଆଁ ଟିକେ ବିଶା, ବିଶ୍ରାମ ନେଲି, ଶୁଣନ୍ତୁ ଆ ଆପଣ ମୋ କଥା ଶୁଣନ୍ତୁ, ବିଶ୍ରାମ ନେଲି। ବିଶ୍ରାମ ନେବା ପରେ, ମୁଁ ତାପରେ ଇଏ କଲି, କଣ କହିଲେ? ଗାଧୋଇ ପଡିଲି, ଗାଧୋଇ ପଡିଲି, ତାପରେ ମା ଗାଧୋଇ ଦେଇକି ଆସି ସାରିଲେ, ଠାକୁରଙ୍କୁ ପୂଜା କଲେ। ପୂଜା କରିସାରିଲା ପରେ ମତେ ପଖାଳ ଦେଲେ ଖାଇଆକୁ, ପଖାଳଟି ଖାଇ ମୋ ନିକଟସ୍ଥ ଗୋଟେ ସାଙ୍ଗ ଘର ଅଛି, ସାଙ୍ଗ ଘରକୁ ଆସିଥିଲି। ସେଠି ବସିକି, ଆମେ କୌଣସି ଗ୍ରାମର ପିଲା ମାନେ ଆମେ ବସିକି ତାସ ଖେଳିଲୁ, ତାସ ଖେଳିଲୁ ଏବଂ -ଏତେ ସୁନ୍ଦର ଭାବେ ଖେଳିଲୁ ଆଉ ଆମ ବିପକ୍ଷ ଦଳକୁ ବହୁତ ସୁନ୍ଦର ପରାସ୍ତ କଲୁ, ଆଉ ଖେଳିଲା ପରେ ଆମେ ଏବେ ଛାତ ଉପରେ ସମସ୍ତେ ବୁଲୁଚୁ, ଆପଣ କଣ କରୁଛନ୍ତି କୁହନ୍ତୁ?
ମୁଁ ତ ଏବେ ଅଛି ଆମ ଗ୍ରାମରେ।
ହୁଁ।
ବେଞ୍ଚ୍। ଅଛି, ଆ ମୁଁ ଟିକେ ଚାହୁଁଥିଲି କି ଆପଣଙ୍କ ଗ୍ରାମରେ ମୁଁ ଶୁଣିଥିଲି, ମନ୍ଦିର ମାଳିନୀ ଜାଗା ଆପଣଙ୍କ ଗାଁ ମଟା?
ଆଜ୍ଞା।
ସେ ଯୋଉ ମନ୍ଦିର ଗୁଡିକ ଦେଖିବାକୁ ମୁଁ ଟିକେ ଯାଇଥାନ୍ତି, ଆପଣ କେତେବେଳେ ଫାଙ୍କା ହେବେ କି?
ଆଜ୍ଞା, ଆପଣ ଆମ ଗାଁ ମାନେ ବିଭିନ୍ନ ମନ୍ଦିର ଯେପରି ଆପଣ ଗ୍ରାମରେ ପଶିବେ, ଗ୍ରାମର ବାଁ କରେ ସେଠି ଅଛନ୍ତି କିଏ କହିଲେ? ଓ ଓଳାଶୁଣୀ, ଆଜ୍ଞା ଆଜ୍ଞା। ବିଲେଇଶୁଣୀ କିମ୍ବା ଶନିଦେବ ସେଠି ଏବେ ବାସ କରୁଛନ୍ତି, କିଛି ଦିନି ତଳେ ତାଙ୍କ ପ୍ରତ୍ ତିଷ୍ଠା କରାଗଲା ଶନିଦେବଙ୍କର।
ଆଜ୍ଞା ମୁଁ ପା, ଆଜ୍ଞା ଆଜ୍ଞା ଶୁଣନ୍ତୁ, ଆଜ୍ଞା ନେ ଆଜିକୁ ପ୍ରାୟ ଦୁଇ ଦିନ ହବ ପ୍ରଚିଷ୍ଠା କରାଗଲା। ମୁଁ ପା ଯାଇଥିଲି ନିଜେ, ମୁଁ ନିଜେ ଯାଇଥିଲି ଭୋଜିଖିଆକୁ, ସେଠାରେ ସବୁ ସମେସ୍ତେ ମହିଳା ମାନେ ସବୁ ଉ, ନୂଆ ଲୁଗ ଲୁଗା ପିନ୍ଧିଲେ, ତାପରେ ସବୁ ଗୋଟେ ଗୋଟେ ଛୋଟ ଛୋଟ ଯୋଉ ଦେଖିଥିବ ମାଟିର ଗଡୁ
ଆଜ୍ଞା।
ସେଇ ଗଡ଼ୁ- ସେ- ସେଇ ଗଡ଼ୁ ଗୁଡିକ ଧରି ହାଲୋ। ଆଜ୍ଞା ଶୁବୁନି କିଛି, ଆ ଆଏ ତମେ ଯାଉଚ? ଆମେ ଗଲୁ। ଆଜ୍ଞା ଆପଣ ସେ ଯଉ ଶନିଦେବରେ ଯଉ ଠାକୁରଟି ପଚିଷ୍ଠା ହୋଇଥିଲେ
ଆଉ ସେ ସେଠି । ବର ଗଛ ଏବଂ ଓସ୍ତ ଗଛ ବହୁ ବର୍ଷ କାଳରୁ ସେଠି ରହିଆସିଚି। ଏବଂ ସେଠି ପୂଜା କରାଯାଉଚି। ଆଜ୍ଞା, ମୋ କଥାଟି ଆପଣ ଶୁଣି ସାରନ୍ତୁ ଆଗେ।
ଆଜ୍ଞା ଶୁଣନ୍ତୁ ଆଜ୍ଞା ଆ ଆପଣ ମୁଁ ଯିବା ଟିକେ ବୁଲିବାକୁ କୁଆଡ଼େ ଟିକେ।
ଆଜ୍ଞା ବୁଲିବାକୁ ତ ଯିବା ଶୁଣନ୍ତୁ ମୋ କଥା ଟି ଆଗେ। ଆପଣ ଯଉ କହିଲେ ଆମ ଗ୍ରାମଟି ମନ୍ଦିର ମାଳିିନି ଗ୍ରାମ। ସେଥିପାଇଁ ମୁଁ ଆପଣଙ୍କୁ କହିଦଉଚି ପ୍ରଥମେ ଆପଣ ଆସିଲେ ବିଲେଇଶୁଣି ଏବଂ ଦେଖିଲେ ଆଙ୍କୁ ଶନିଦେବଙ୍କୁ। ସେଠି ବହୁ ବର୍ଷ ପୂର୍ବରୁ ଗୋଟେ ଦୁଇଟି ଓସ୍ତଗଛ ଗୋଟେ ଏବଂ ବର ବରଗଛ ଗୋଟେ ତାଙ୍କର ବହୁ ବର୍ଷ ପୂ ପୂର୍ବରୁ ସେ ବଢିଥିଲେ ଏବଂ ତାଙ୍କ ଯେହେତୁ ରୀତି ନୀତି ଅନୁଯାୟୀ ଆ ଆଗୁରୁ ଲେଖା ହେଇଚି କି ତାଙ୍କ ବିଭାଘର କରାହେବ। ତାଙ୍କ ବାହାଘର କରାହେଇଚି। ଏବଂ ସେ ବହୁତ୍ ସୁନ୍ଦର ଭାବେ ସେ ଗଛ ଦୁଇଟି ବଢିଚି ବୁଝିଲେ। ସେଠି ଗଲା ସେଠୁ କିଛି ଦୂର ଆସିଲେ ଆପଣ ଆମ ଗ୍ରାମର ଭିତରକୁ ଆସିବେ। ଏବଂ ଆ ଟିକେ ଆପଣ ଆସିଲା ପରେ ଡାହାଣକୁ ଯିବେ ଡାହାଣକୁ ଗଲେ ଆପଣ ଜାଣିଥିବେ ସେଠି ଗୋଟେ ହନୁମାନଙ୍କ ମନ୍ଦିର ଅଛି। ଆଜ୍ଞା ଆ ଆପଣଙ୍କ ବନ୍ଧୁ ଯଉ ଆପଣ ଯାହା ସାଙ୍ଗରେ ଗାଡି ରେ ବୁଲନ୍ତି, ତାଙ୍କରି ଗୋଟେ ହନୁମାନ ମନ୍ଦି ର ଟି ହନୁମାନ ମନ୍ଦିରଟେ ଅଛି। ହନୁମାନ୍ ବହୁତ। ବର୍ଷ କାଳରୁ ତାଙ୍କ କଠଉ ମଧ୍ୟ ସେଠି ଅଛି ଆପଣ ଦେଖିପାରିବେ।
ଆଜ୍ଞା।
ସେଇଟୁ ସେଟା ଅଛନ୍ତି। ଆଉ ସେଠି ମାଙ୍କଡ ଗୁଡ଼ିକ ମଧ୍ୟ ବସା ବସି କରନ୍ତି। ଦ୍ଵିତୀୟ ମନ୍ଦିର, ତାପରେ କିଛି ଦୂରତାକୁ ଆସିବେ ଆପଣ ଆଉ ଡାହାଣକୁ ଯିବେ ଏବଂ ସେଠି ଆମ ଗ୍ରାମ ଦେବୀ ଇଷ୍ଟ ଦେବୀ ଆଉ ମା ସିନ୍ଦୁରେଇ ଅଛନ୍ତି ସେଠି ବାସ କରନ୍ତି। ସେଟା ମଧ୍ୟ ବହୁତ୍ ପୂର୍ବରୁ ଗୋଟେ ଜଣେ ସ୍ୱପ୍ନା ଗତ ହେଇଥିଲା ଜଣେ ଥିଲେ ରାଜା ଆମ ଗ୍ରାମ ନିକଟସ୍ଥ ଗ୍ରାମରେ। ତାଙ୍କୁ ସ୍ୱପ୍ନାଗତ ହେଇଥିଲା ତୁଳାଇଥିଲେ ଏବଂ ଆମ ଗ୍ରାମବାସୀ ମଧ୍ୟ ସାହାଯ୍ୟ କରିଥିଲେ। ସେ ଜାଗା ଗୁଡିକ ଗ୍ରାମବାସୀ ମାନଙ୍କର। ଆଉ ସେଟା ମଧ୍ୟ ବହୁ କାଳରୁ ରହି ଆସିଚି ସେ ମନ୍ଦିରଟି।
ଆଜ୍ଞା।
ସେଠୁ ଆପଣ ସେଇ ଦିଗ ଦେଇ ସେଇ କରେ ଯୋଉ ଆପଣ କହିଲେ ଛୋଟ ଛୋଟ ମନ୍ଦିର ରା ସେଇ କରେ ଦେଇ ଆସିକି ଆପଣ ପଳେଇ ଆସିବେ। ଆପଣ ଆମର ସେ ସିଏ ସେଇଟି ବାଁ ପଟେ ଅଛି ମଙ୍ଗଳା ମା ମଙ୍ଗଳାଙ୍କ ମନ୍ଦିର। ମଙ୍ଗଳା ମନ୍ଦିର ସେଟା ମଧ୍ୟ ସେଟା ଜଣେ ନିଜସ୍ଵ କରିଚନ୍ତି ସେ ମନ୍ଦିରଟିକୁ। ଆଉ ଏଟା ମଧ୍ୟ ଖୁବ୍ ସୁନ୍ଦର ମନ୍ଦିର। ତାପରେ ଟିକେ ଆଗୁକୁ ଆସିଲେ ଆମେ ଦେଖିବା ଆମର ଶିବ ମନ୍ଦିର। ଶିବ ମନ୍ଦିର ମଧ୍ୟ ବହୁତ୍ ସୁନ୍ଦର ମନ୍ଦିରଟେ। ଆଉ ତା ପରେ ସେଟା ମଧ୍ୟ କିଛି ବର୍ଷ ତଳର କଥା କହୁଚି ଆପଣଙ୍କୁ। ଗୋଟେ ଗାଈଟେ ସେଠି ଆସିକି ପ୍ରତ୍ୟେକ ଦିନ ଠିଆ ହୁଏ ଏବଂ ସେଠୁ କ୍ଷୀର ତା ଇଏ ରୁ ତାପରେ ତା ଯୋଉ ଥିଲେ ମାଲିକ ସେ ଚିନ୍ତାରେ ପଡିଲେ କହିଲେ ମୁଁ ପ୍ରତ୍ୟେକ ଦିନ ଗାଈକି ତ ଦୁହୁଁନି ସବୁଦିନି ଗାଇ ଗୋରୁ କ୍ଷୀର ଠିକ୍ ସେ କାଇଁ ଦଉନି। ଏବଂ କୋ କୋଉଠି ବାଛୁରୀ ପିଇକି ଦଉ ବା ବାଛୁରୀ କୁ ପେଇ ଦଉଛି। ସେଥିପାଇଁ ସେ ସେଥିପାଇଁ ନିରୀକ୍ଷଣ କଲେ ଆଉ ସେ ଗାଈଟିକୁ ଯାଇ ଦେଖି। ଲେ ସେ ବଣ ଗୁଡିକ ସେଗୁରା ଥିଲା ସେ ପର୍ଯ୍ୟନ୍ତ ଘର ଗୁଡିକ ହେଇ ନଥିଲା କି ମନ୍ଦିର ହେଇ ନଥିଲା।
ନା।
ସିଏ ଯାଇଁ ଯେତେ ବେଳେ ଦେଖିଲେ ଗାଈଟି ଠିଆ ହଉଚି ଏବଂ ସେଠି କ୍ଷୀର ବାହାରୁଛି।
ଆଜ୍ଞା।
ସିଏ ଆମ ଗ୍ରାମବାସୀ ମାନଙ୍କୁ ସମସ୍ତିକି ଜଣାଇଲେ। କି ଏପରି କଥା ଗ୍ରାମବାସି ଜାଣି ଲେ କି ଏଠି ଗୋଟେ ବୋଧେ ଶିବ ଲିଙ୍ଗ ଅଛି। ସେଥିପାଇଁ ସେଥିପାଇଁ ସେ ଉଁ ସେଟୁ ଚିନ୍ତା କଲେ କଣ କଇଲ। ସେଠି ଗୋଟେ ମନ୍ଦିର ତୋଳା ଯାଉ ଆଜ୍ଞା ଖୁବ୍ ଭଲ ଚିନ୍ତାଧାରା।
ଆଜ୍ଞା ଆଉ ହାଲୋ। ହଁ ବନ୍ଧୁ।
ଆଜ୍ଞା ହୁଁ।
ଆପଣଙ୍କର କିଛି କଥା ଶୁଭା ଗଲାନି ଏଇନା ପାଞ୍ଚ ସେକେଣ୍ଡ ଖଣ୍ଡେ।
ଆଜ୍ଞା ମୁଁ ବନ୍ଧୁ ଟିକେ ଖାଉଥିଲି ତ।
ଆଜ୍ଞା।
ଆଜ୍ଞା।
ଆପଣ ଖାଉଚନ୍ତି କଣ?
ଆଜ୍ଞା ଶୁଣନ୍ତୁ ହୁଁ ଫେରେ ଇଏ ହେଲା ମନ୍ଦିର ଟି ଗ୍ରାମ ବାସି ଜାଣିଲେ। ତାପରେ ଗ୍ରାମ ବାସି ମାନେ ମିଶିକି ସେ ମନ୍ଦିରଟିକୁ ତୋଳାଇଲେ ତୋଳିଲେ। ଏବଂ ଶିବଙ୍କ ମନ୍ଦିର ନଥିଲା। ମହାଦେବଙ୍କର ନଥିଲା। ମନ୍ଦିରଟି ତୋଳା ହେଲା ଏବଂ ଉଁ। ଶିବ ଖୋ ନିଜେ ଏଠି ଚାହୁଁଛନ୍ତି କି ଆବିର୍ଭାବ ହେଇଛନ୍ତି ସେଥିପାଇଁ। ଖୁସି ଲାଗିଲା ହେଇଗଲା ପରେ ସେ ପୀଢ଼ି ଯାଇ କିଛି ଦୁରକୁ ସେଠି ମା ତାରିଣୀ ଗ୍ରାମକୁ ରକ୍ଷା କରୁ ଛନ୍ତି ସମସ୍ତ ଆଉ ଅସୁବିଧାରୁ ସେଠି ମ ଧ୍ୟ ଆପଣ ଙ୍କୁ ଯେମତି କହିଲି ସେଠି ବର ଅଶ୍ଵଥ ଗଛ ଅଛି କିନ୍ତୁ ମିଶିକି ନାହିଁ ଏବଂ ତାଙ୍କ ବାହା ଘର କରାହେଇନି। ଦୂରେରେ ଅଛି। ସିଏ ମଧ୍ୟ ବହୁ ପୁରାତନ ମନ୍ଦିର ସିଏ ପଚିଶ ବର୍ଷ ହେଇଯିବ ସେ ମନ୍ଦିରଟି। ସେଇଟା ମଧ୍ୟ ପ୍ରତ୍ୟେକ ବର୍ଷ ଅମ୍ ମାସ। ପଣା ସଂକ୍ରାନ୍ତିରେ ସେଟା ତାଙ୍କର ଜନ୍ମ ଦିବସ। ପାଳନ କରାଯାଏ ବହୁତ ଧୁମଧାମ ଭାବରେ କଳସ ଯାତ ତ୍ରା ହୁଏ ଯେପରି ହେଇଥିଲା ଆପଣଙ୍କୁ କହୁଥିଲେ ଦୁଇ ଦିନ ପୂର୍ବେ ଶନି ମନ୍ଦିରରେ ସେହିପରି। ତ କଳସ ଯାତ୍ରା କରାଯାଏ ଖାଦ୍ୟ ଅ ବସ୍ତ୍ର ସମସ୍ତ। ତ ଦାନ କରାଯାଏ ଆଉ ସକାଳେ ଏବଂ। ଖରା ଖରା ମଧ୍ୟାହ୍ନ ଭୋଜନ ଏବଂ ରାତ୍ର ଭୋଜନ ସେଠି ମଧ୍ୟ ହୁଏ ବହୁତ। ସୁନ୍ଦର ଏବଂ ତା ପ ମନ୍ଦିର ମାଳିନୀ ଗ୍ରାମ ଆମର। ସେଠୁ ଆପଣ କିଛି ଦୂର ଯିବେ ଆପଣ ଦୁଡୁଜୁନେଇ ସେଠି ସାଇ ବାବା ଙ୍କ ମନ୍ଦିର। ମନ୍ଦିର ବହୁତ ବହୁତ ସୁନ୍ଦର ମନ୍ଦିର ଗୁଡିକ ଅଛି ଆପଣ ଯାହା ପ୍ରକାଶ। କରିବା ଅସମ୍ଭବ ହୁଁ। ଯେତିକି ମନ୍ଦିର କଣ ଅଛି ଆମ ଗାଁ ରେ ଆପଣ କହିଲେ ସିନା ମନ୍ଦିର ଆଳେନି ଆପଣ ଆହୁରି କିଛି ରହିଗଲା ମନ୍ଦିର ଗୁଡିକ ଯୋଉଗୁଡା ମୁଁ କହିପାରୁନି ଆପଣଙ୍କୁ
ଆଜ୍ଞା ଆଜ୍ଞା ସେ ସେ କଥା ଛାଡ଼ନ୍ତୁ ଆଉ କଣ କିଛି କୁହନ୍ତୁ?
ମନ୍ଦିର ଗୁଡିକ ଆପଣ ଦେଖିଲେ? ଖାଲି ମନ୍ଦିର ଗୁଡିକ ଆମ ଗ୍ରାମରେ ନାହିଁ
ଆପଣ ଢୋକନ୍ତୁ ଢୋକନ୍ତୁ ମାଗେଣା ମିଳିଛି ମାଗେଣା ଆପଣଙ୍କୁ ଦଉଛନ୍ତି କିଏ?
ନାଇଁ ମୋ ଯତ୍ନ ମଧ୍ୟ ନିଆଯାଉଚି
ଆଜ୍ଞା ମାଗଣା ମାଗଣା ଆପଣଙ୍କୁ କିଏ ଖାଇବାକୁ ଦଉଛନ୍ତି କି?
ତା ଯତ୍ନ ମଧ୍ୟ ଖୁବ ଭଲ ଭାବରେ ନିଆଯାଉଛି ମନ୍ଦିର ଗୁଡିକ ବର୍ଷାଟା
ଆଜ୍ଞା ଆଜ୍ଞା ଯା କହୁଚନ୍ତି କୁହନ୍ତୁ?
ହାଲୋ।
ହୁଁ କୁହନ୍ତୁ?
ଏଇ୍ଆ ଆଉ ଥରେ କୁହନ୍ତୁ କଣ କହିଲେ?
ମୁଁ କହିଲି ମନ୍ଦିରରେ ସବୁ ଯତ୍ନ ନିଆହଉଛି ଏବଂ ପ୍ରତିଷ୍ଠା ଜୀବନମାନ ଏକ ବର୍ଷ ପାଳନ କରାଯାଉଛି ହୁ
ମୁଁ ମୁଁ ଟିକେ କଉ
ହ
ମୁଁ ଟିକେ କହୁଥିଲି କି ଟିକେ ଭ୍ରମଣ କରିବାକୁ ଯାଇଥାନ୍ତେ ଟିକେ ହୁଁ ଚାରିଧାମ
ହୁଁ।
ଆଜ୍ଞା ଚାରିଧାମ ଯିବାକୁ ଆପଣ କିଛି ଜାଣିଛନ୍ତି କି ଦ୍ଵାରିକା କେମିତି ଯିବେ? କି ଆମର ଜଗନ୍ନାଥ ମନ୍ଦିର କେମିତି ଯିବେ ପୁରୀ? କିମ୍ବା ସେକରେ ଆମର ଯିବ ବଦ୍ରୀନାଥ କେମିତି?
ଆଜ୍ଞା।
ଆଜ୍ଞା ଆପଣ ଟିକେ କହିପାରିବେ କେମିତି କଣ ଯିବା ଆସିବା ହବ?
ହୁଁ କୁହନ୍ତୁ ଆଜ୍ଞା।
ହ ଆଜ୍ଞା।
ସେଥିପାଇଁ ଆପଙ୍କ ପାଖରେ ସେଥିପାଇଁ ଅର୍ଥ ତ ଅଛି ତ?
ଆଜ୍ଞା ଅର୍ଥ ତ ପ୍ରବଳ ଅର୍ଥ ଖାଲି ବାଯ୍ୟେ ଜିନିଷରେ ଆମେ ଉଡେଇ ଦଉଛୁ।
ଆଜ୍ଞା ଠିକ ଅଛି ଆପଣ ଅର୍ଥ ଅଛି ଯଦି ମୁଁ ଯେ ଚାହୁଁଛି କି ଆପଣଙ୍କର କାମ ଗୁଡିକ ଜଲଦି ଆମର ଚାରିଟା ଜ ଜଲଦି ଯଥାଶୀଘ୍ର ଭ୍ରମଣ କରିପାରିବେ ଏବଂ ବହୁତ ସୁନ୍ଦର ଦୃଷ୍ଟି ଗୁଡିକ ଦେଖିବେ ଠାକୁରଙ୍କୁ ଦେଖିବେ ଚାରିଧାମ। ଆମ ଚାରିଧାମ ଫିଲ୍ମ ଦେଖିଛନ୍ତି ଫିଲ୍ମ ଦେଖିଛନ୍ତି ଚଳଚିତ୍ର ଦେଖିଛନ୍ତି?
ଆଜ୍ଞା ହଉ ଏବେ ମୁଁ ଆପଣଙ୍କୁ ଫୋନ କରିବି ଚାରିଧାମ ଯେବେ ଯିବି ଆପଣ ଏବେ ରଖନ୍ତୁ।